ହଁ ହ୍ୟାଲୋ।
ମୁ କହିଲି କଣ କରୁଛନ୍ତି?
ମୁଁ ବସିଥିଲି ଆପଣ?
ମୁଁ ଏମିତି ବସିଛି ଆଉ ଖାଇସାରିଲେଣି?
ହଁ ଖାଇସାଇଲିଣି।
ଆଉ ସେ କଣ କାଇଲେ।
ଚିକେନ୍ ଭାତ।
ଆଉ ସେ ଚିକେନ୍ ଵାତ କାଇଛନ୍ତି।
ଆଜ୍ଞା।
ଆଛା। ଆପଣଙ୍କୁ ଗରମ ଭାତ ଖାଇବାକୁ ଭଲ ଲାଗେ ନା ପଖାଳ ଭାତ ଖାଇବାକୁ ଭଲ ଲାଗେ?
ପଖାଳ।
ପକାଳ ଖାଇବାକୁ ଭଲ ଲାଗେ।
ଆଜ୍ଞା।
ଆଚ୍ଛା ଆଜି ଟିକେ ତାହେଲେ ପଖାଳ ବିଷୟରେ କଥା ହେଇଯିବା କି?
ହଁ କୁହନ୍ତୁ।
ଆଜ୍ଞା କଣ କହିଲେ?
ହଁ କୁହନ୍ତୁ?
ଅ ଆପଣ କହୁନାହାନ୍ତି?
ମୁଁ କହିଲି ପଖାଳ ତ ଆମେ ଅ ପଖାଳ ହଉଛି ଆମ ଓଡିଆ ମାନଙ୍କର ପ୍ରଧାନ ଖାଦ୍ୟ ହଉଛି ପଖାଳ। ଆମେ ମାନେ ହଁ ଯୋଉମାନେ ଖଟିକି ଆସିଥାନ୍ତି ସେମାନେ ପଖାଳ ଖାଇଦେଲେ ପୁରା ଶାନ୍ତି ପଖାଳର ମାନେ ପୁରା ଆତ୍ମା ଶାନ୍ତି ହେଇଯାଏ ପଖାଳ ଖାଇବା ଦ୍ଵାରା‌। ଆଉ ପଖାଳ ପଖ ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ହଁ ପଖାଳ ଆମର ଦହି ପଖାଳ ଆଉ ପଖାଳ ଆମେ ଖାଇସି ଖାଇଥାଉ। ଆଉ ସକାଳୁ ଆମ ଓଡିଆ ମାନେ ପ୍ରଧାନ ଆମେ ସକାଳୁ ଉଠିବ ମାନେ ଫାଷ୍ଟ ପଖାଳ ଖାଇଥାଉ। ତାପରେ ଆଉ ଯାହା ଖାଇଥାଉ।
ଆଜ୍ଞା।
ହଁ।
ଆଚ୍ଛା ଦେଖନ୍ତୁ। ମୁଁ କହିବା କଥା। ମଣିଷ ଯୋଉ ଖାଦ୍ୟ ଠିକ୍ ଅଛି। ମଣିଷ କଣ କରେ ନା ନିଜର ସ୍ଵାଦ ସମସ୍ତଙ୍କର ସ୍ଵାଦ ରୁ ଚି ଖାଇବାର ପ୍ର ସମସ୍ତଙ୍କର ଭିନ୍ନ ଭିନ୍ନ ହୋଇଥାଏ। ଆମେ କାହାକୁ ଖାଇବା ଇରେ ଆମେ କାହାକୁ କଣ କରିପାରିବାନି ନା ଚୁଜ୍ କରିପାରିବାନି। ବୁଝି ପାରୁଚନ୍ତି ନା ବୋହୁତ ଲୋକ କଣ କରନ୍ତି ନା ପଖାଳ ଖାଆନ୍ତି। ବୋହୁତ ଲୋକ କଣ କହନ୍ତି ପଖାଳ ଖାଆନ୍ତିନି। ତ ମୁଁ କହିବା କଥା ପଖାଳ ଖାଉଚି ଚି କଣ ନା ଓଡିଶାର ଏକ ସାଂସ୍କୃତିକ ଓ ପାରମ୍ପରିକ ଖାଦ୍ୟ ଠିକ୍ ଅଛି। ଯାହାକୁ ଭାତରେ ପାଣି ମିଶାଇ ପ୍ରସ୍ତୁତ ହୁଏ। କିନ୍ତୁ ଆମେ ଏଟା ଆଜ୍ଞା ପଖାଳଟା ବେଶୀ କେବେ ଭଲ ଲାଗେ ନା ଗରମ ଦିନେ ଖାଇବାକୁ ଭଲ ଲାଗେ। ଯେହେତୁ ଆମ ଦେହକୁ ଥଣ୍ଡା ରଖେ। ଆଉ ଆମ ଶରୀରରେ ପାଣିର ଅଭାବ କୁ ପୂରଣ କରିଥାଏ। ସେଥିପାଇଁ ପ୍ରତି ଓଡିଆ ଘରେ ହୋଉଚି ପଖାଳ ବୋହୁତ ପସନ୍ଦ। ତ ମୁଁ କହିବା କଥା ହୋଉଚି ପ ଖାଳ ହୋଉଚି ଓଡିଆ ଜାତିର ଜୀବନ ଆଉ ପ୍ରାଣ ମଧ୍ୟ କହି ଲେ ବି କିଛି ମାନେ କଣ ଅତ୍ୟୁକ୍ତି ହେବ ନାହିଁ। ବୁଝିପାରୁଚନ୍ତି ନା ଆଜ୍ଞା। ପଖାଳର ଯୋଉ ପାଣି ଅଂଶ ଥାଏ। ତୋରାଣି ତାକୁ କୁହାଯାଏ। ଏହା ଓଡିଶାରେ ନୁହେଁ। ଜଗନ୍ନାଥ ମନ୍ଦିରରେ ଯୋଉ ଆମର ଛପନ ଭୋଗ ରହିଚି ତା ଭିତରେ ବି ଓଡି ଉଁ କଣ ପଖାଳ ରହିଚି। ତ ପଖାଳ ହୋଉଛି ବିଭିନ୍ନ ପ୍ରକାରର ବୁଝିପାରୁଚନ୍ତି ନା। ପଖାଳ କୁ ଖାଇବାର ଶୈଳୀ ଆଉ ତା ପ୍ରସ୍ତୁତି ଅନୁସାରେ ଭିନ୍ନ ଭିନ୍ନ ପ୍ରକାର। ତ ଆପଣ ଜାଣିଚନ୍ତି କେତେ ପ୍ରକାରର ପଖାଳ ଅଛି କଣ କଣ ତଥାପି?
ହଁ ମୁଁ ତ ଜାଣିଚି ଦହି ପଖାଳ ଅଛି। ଆଉ ପ ଖାଳ ଅଛି ଆଉ ଆଉ କୋଉ ପାଖାଳ ମୁଁ ତ ଜାଣିନି ସେତେ। କିନ୍ତୁ ଆମକୁ ପଖାଳ ଖାଇବା ଦ୍ଵାରା ମୁଁ ତୃପ୍ତି ଲାଗିଥାଏ ହଁ।
ଆଜ୍ଞା। ଦେଖନ୍ତୁ ଯୋଉ ଆମର ସଜ ପଖାଳ ଅଛି। ସଜ ପଖାଳ କଣ ନା ରାନ୍ଧିବା ପରେ ସାଙ୍ଗେ ସାଙ୍ଗେ ସେ ଯୋଉ ଭାତରେ ପାଣି ଆଉ ଲୁଣ ମିଶାଇନ୍ତି। ସେଟା ହୋଉଚି ସଜ ପଖାଳ। ବୁଝି ପାରୁଚନ୍ତି ନା ଦହି ପଖାଳ ହୋଉଚି କଣ ନା ଯେତେବେଳେ ଭାତରେ ଦହି ଅଦା ଭୃଷଙ୍ଗ ପତ୍ର ଲୁଣ ମିଶାଇ ପ୍ରସ୍ତୁତ କରାଯାଏ ଠିକ୍ ଅଛି। ବା ସବୁଠୁ ଟେଷ୍ଟ ହୋଉଚି ବାସି ପଖାଳ। ଯୋଉଟା କି ପୂର୍ବ ଦିନର ବଳକା ଭାତରେ ପାଣି ଦେଇ ସେଥିରେ ଖଟା ସ୍ୱାଦ ଆସିଥାଏ। ବୁଝି ପାରୁଚନ୍ତି ନା ତାପରେ ହୋଉଚି ଛୁ ଙ୍କ ପଖାଳ ଯୋଉଟା ଛୁଙ୍କ ଦିଆହୁଏ ସୋରିଷ ଜିରା କଞ୍ଚା ଲଙ୍କା ଏଇଟା। କିନ୍ତୁ ଆମେ ଖାଉଚେ ଠିକ୍ ଅଛି। ଆମେ ସବୁ ଖାଦ୍ୟ ଖାଉଚେ ତାର ଉପକାରିତା ତ ଆମେ କେବେ ଜାଣିଚେ କି ତ ପଖାଳରେ ବି ବୋହୁତ ଗୁଡେ ଉପକାରିତା ଅଛି ଆ ମାନେ ଯେମତିକି ହେଲା ପଖାଳ ଆମ ଦେହ କଣ ହୁଏ ନା ଖରାଦିନେ ଉଁ ମାନେ ଆମକୁ ତାତି କମାଏ। ଆଉ ରୋଗରୁ ରକ୍ଷା କରେ। ଆଉ ପଖାଳ ତୋରାଣିରେ ପ୍ରୋବାୟୋଟିକ ଥାଏ ଯୋଉଟା ଆମର ହଜମ ଶକ୍ତି ବଢାଏ।
ହ୍ୟାଲୋ। ହାଲୋ ହାଲୋ ହଁ।
ଆଛା। ଆପଣଙ୍କୁ ପଖାଳ ସହିତ କଣ କଣ ଖାଇବାକୁ ଭଲ ଲାଗେ?
ପଖାଳ ସହିତ ବଡି ଚୁରା
ଆଜ୍ଞା ଆଜ୍ଞା।
ଏଇ ପଖାଳ ସହିତ ଆଳୁ ହଁ ଆଳୁ ସିଜା ଏଇ ସବୁ ଜିନିଷ ଖାଇବାକୁ ଭଲ ଲାଗେ।
ତ ଦେଖନ୍ତୁ ପଖାଳ ସହିତ ପୋଡା ଟମାଟୋ ପୋଡା ଜିନିଷ ଯେମ ତିକି ମାଛ ଭଜା ତ ସେଇଟା ଯୋଉ ଖାଇବାର ସ୍ଵାଦ ଓଡିଆ ଘରେ ତାକୁ କଣ କହନ୍ତି ପଖାଳର ପସରା। ଠିକ ଅଛି। ଆଉ ଗୋଟେ କଥା ଜାଣି ତେବେ ଯୋଉ ଓଡିଆ କ ଓ ଓଡିଆମାନେ ପଖାଳ ଦିବସ ମନାନ୍ତି। ମାର୍ଚ୍ଚ ମାସ କୋଡିଏ ତାରିଖରେ। ଯେ କେବଳ ଘରମାନଙ୍କରେ ନୁଏଁ ପ୍ରତ୍ୟେକ ରେଷ୍ଟୁରାଣ୍ଟ ହୋଟେଲ ଢାବାମାନେଙ୍କେରେ ବି ଲେଖା ହେଇଥାଏ ତ ବୁଝି ପାରୁଚନ୍ତି ନା। ତ ପଖାଳ ହଉଚି କେବଳ ଓଡିଶାର ଏକ ଖାଦ୍ୟ ନୁହେଁ ଏହା ହଉଚି ଓଡିଶାର ପରିଚୟ ଯିଏ କି ବାହାର ଦେଶରୁ ରହୁଥୁବା ପ୍ର ତେକ ଓଡିଆ ନିଜର ମାଟି ଆଉ ସଂସ୍କୃତିକୁ ପଖାଳ ମାଧ୍ୟମେରେ ଅନୁଭବ କରିଥାନ୍ତି। ଠିକ ଅଛି ନା।
ହଁ। ପଖାଳଟା ସାଧାରଣତଃ ଆମେ ଶୀତଦିନେ ଖାଇ ନଥାଉ ଯୋଉଟା କି ଆମୁକୁ ଥଣ୍ଡା ଳିସ୍ ଥଣ୍ଡା ଲାଗୁଥାଏ ନା ଆମେ ପ ଖାଳ ଖାଇପାରୁନା କିନ୍ତୁ ଖରାଦିନେ ଆମେ ସ କାଳେ ସଞ୍ଜରେ ଦିନରେ ପଖାଳ ଖାଇଥାଉ। ଖାଳ ଖାଇବା ଦ୍ଵାରା ପେଟ ପୁରା ଥଣ୍ଡା ରହିଥାଇ। ହେଇଟା ବି ଏହି ଖାଇବା ପାଇଁ ବି ଭଲ ଲାଗିଥାଇ।
ଆଜ୍ଞା। ପଖାଳ ଶବ୍ଦଟି ପଖାଳିବା ବା ପଖାଳିତରୁ ଆସିଛି। ଯାହାର ଅର୍ ଥ ହଉଚି ଧୋଇବା। ଆମେ ଭାତକୁ ଧୋଇ ସେଥିରେ ପାଣି ମିଶେଇ ତିଆରି କରୁଥୁବାରୁ ଏହାର ନାଁ ହେଇଚି ପଖାଳ। ସଂସ୍କୃତରେ ଧୋଇବାକୁ ପ୍ରକ୍ଷାଳନ କୁହାଯାଏ। ଭାତକୁ ଜଳେରେ ଧୋଇଦେଲେ ତା ପଖାଳ ହୋଇଯାଏ। ଠିକ ଅଛି। ତ ବିଭିନ୍ନ ରାଜ୍ୟରେ ପଖାଳର ଅଲଗା ଅଲଗା ନାଁ ବି ଅଛି ଯେନ୍ତି ଆମ ପଖାଳଟା ଆସାମ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ବିହାର ଛତିଶଗଡ ଆନ୍ଧ୍ରପ୍ରଦେଶରେ ହୁଏ। ଆସାମରେ ଏହାକୁ ପୋଇତା ଭାତ କହନ୍ତି ସେମତି ପଶ୍ଚିମବଙ୍ଗରେ ଆକୁ ପନ୍ତା ଭାତ କହନ୍ତି। ଝାଡଖଣ୍ଡ ଓ ବିହାରରେ ମାରାଭାତ ଛତିଶଗଡରେ ପଖାଳ ବାରେ ଭାତ କହନ୍ତି ତାମିଲନାଡୁରେ ଏହା ବକାଳ ଭାତ ବୁଝିପାରୁଚନ୍ତି ନା। ତ ସେ ଆମର ଯେମତି ଆମେ ପଖାଳକୁ ନିତିଦିନିଆ ଖାଉଚେ ତ ହଁ ତାମିଲନାଡୁରେ କଣ ହୁଏ ନା ସେଠାରେ ବି ବାହ ଆଦି ମାଙ୍ଗଳିକ କାର୍ଯ୍ୟ ହେଲେ ପ୍ରଥମେ ପଖାଳକୁ ଖୋଜାଯାଏ ବୁଝି ପାରୁଛନ୍ତି ନା।
ଆଜ୍ଞା।
ତ ଦେଖନ୍ତୁ ତାପରେ ଆପଣ ଜାଣିଥିବେ ଆଉ ଓଡ଼ିଶାର ମୁଖ୍ୟ ଖାଦ୍ୟ ଥିଲା ଧାନ। ଗହମ ବାଲି କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ବିରୋଚିତ ମାନ ସୋଲାସ୍ ବର୍ଣ୍ଣିତ ଅଛି ଶ୍ରୀମଦ୍ ଶଙ୍କର ଦେବଙ୍କ ଶ୍ରୀମଦ୍ ଭାଗବତ୍ ଗ୍ରନ୍ଥରେ ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଜନପ୍ରିୟ ଥିଲା ଠିକ୍ ଅଛି। ଆଉ ପରେ ଏଇଟା କଣ ହେଇଥିଲା ନା ମହାପ୍ରଭୁଙ୍କର ଯୋଉ ଖାଦ୍ୟ ରେ ଯେବି ଯାଏ ମାନେ କଣ ମହାପ୍ରଭୁଙ୍କ ଖାଦ୍ୟରେ ବି ଅଛି ତ ଆ ସଇତ ଆମକୁ ଖାଇବାକୁ କଣ କଣ ଭଲ ଲାଗେ? ନା ପଖାଳ ସହ ବଡ଼ି ଚୁରା ଭଜା ତଥା ଧନିଆ, ନଡିଆ, ପୋଦିନା ଆମ୍ବ, କରମଙ୍ଗା, ତେନ୍ତୁଳି ଚଟଣି ରସୁଣ ଲଙ୍କା ପଞ୍ଚୁ ଫୁଟଣର ଛୁଙ୍କ ଦେଇ ପ୍ରସ୍ତୁତ କରି ଦବ ସ୍ ସୁନଶୁନିଆ ବା ଲେଉଟିଆ, କୋଶଳା, ମଦରଙ୍ଗା କିମ୍ବା ଖଡ଼ା, ସଜନା ଶାଗ ବିଭିନ୍ନ ପ୍ରକାର ପତର ପୋଡ଼ା ଯେମିତି ମା ଛ କଙ୍କଡ଼ା ଛେଚା ବିଶେଷ୍ କରି ରସୁଣ ପିଆଜ ଯୁକ୍ତ ଭେଣ୍ଡି ଜ ଜହ୍ନି, ସାରୁ, ବଡ଼ିଚୁରା ଏଗୁରା ସବୁ ପଖାଳ ସହିତ ଖିଆ ହୁଏ ଆଉ ଗୋଟେ କଣ? ନା ପଖାଳକୁ ବିଭିନ୍ନ ପ୍ରକାର ଆଚାର ସହିତ ମଧ୍ୟ ଖିଆଯାଏ ବୁଝିପାରୁଛନ୍ତି ନା? ହାଲୋ ଆଜ୍ଞା ତ ମୁଁ କହିବା କଥା ଆପଣ ଜାଣିଛନ୍ତି ହଁ ହାଲୋ। ହଁ ମୁଁ କହିଲି ମାର୍ଗଶିର ମାସ ମାଣବସ୍ ସ ଗୁରୁବାରରେ ବି ପଖାଳ ଖିଆଯାଏ ଜାଣିଚନ୍ତି ନା? ହାଲୋ।
ହଁ ଖାଆନ୍ତି।
ଆଚ୍ଛା ଅ ଆର ଔଷଧୀୟ ଗୁଣ ଆଜ୍ଞା ଆର ଔଷଧୀୟ ଗୁଣ ଜାଣିଛନ୍ତି ତ କଣ ଟିକେ ମତେ କହିଲେ?
ପଖାଳ ର ଔଷଧ ଗୁଣ ତ ସେଇଟା ତ ଖାଇବା ଦ୍ଵାରା ପେ ଟ ଥଣ୍ଡା ରହିଥାଏଁ।
ଆଜ୍ଞା।
ଆଉ ଆମକୁ ହାଲିଆ ପଣ ଅନୁଭବ ହୁଏ ନାହିଁ ଦିହରେ ଯୋଉ ଜ୍ୱଳର ଆଉ ଯୋଉ ଅଭାବ୍ ଥାଏ ତାହା ସେଇଟା ପୂରଣ ହୋଇଥାଏ।
ଆଜ୍ଞା ଦେଖନ୍ତୁ ପଖାଳ ପୀତନାଶକ ଚାଇଁ ପଖାଳ ଖାଇ ତା ତୋରଣୀ ମୁନ୍ଦେ ପିଇଦେଲେ ଆମର ଝାଳ ହୁଏନି। ଯାହାର ପେଟ କଣ ନିଆଁ ଭଳିଆ ହଉଥାଏ ଯାହାର ଅଜିିନିଆ ହୋଇଥାଏ ଯାହାର ପେଟ ଇଉ ତ ଏଗୁରା ସବୁ ହୁଏନି ବୁଝିପାରୁଛନ୍ତି ନା ଯଦି ବାଧିକା
ଆଜ୍ଞା।
ତାପରେ କଣ ହୁଏ ପଖାଳ କାଞ୍ଜି ବି ତିଆରି ହୁଏ।
ହଁ ଆଜ୍ଞା।
ଆଉ
ହଁ ପଖାଳ ଆମର ଓଡ଼ିଆ ମାନଙ୍କ ପାଇଁ ପୁରା ପ୍ରଧାନ। ହାଲୋ।